ହାଲୋ ହାଲୋ।
ହାଲୋ। ଭାଇ ଶୁଣାଯାଉଛି ଆପଣଙ୍କୁ।
ହଁ ମତେ ସବୁ ପ୍ରକାର ଭଏସ ଶୁଣା ଯାଉଛି ଆପଣଙ୍କର।
ହଁ ଆପଣଙ୍କ ଭଏସ୍ ଟା ଟିକେ ଅଧିକ ଜୋରସେ ଶୁଣା ହଉଛି ଥିରେ ଥିରେ କୁହନ୍ତୁ।
ଠିକ ଅଛି।
ଆପଣ କଣ ଖାଦ୍ୟ ଭକ୍ଷଣ କରିଛନ୍ତି? ଆପଣଙ୍କ ଭଏସଟା ଇକୋ ହଉଛି ଏତେ ଜୋର ସେ କୁହନ୍ତୁନି ଧୀରେ ଧୀରେ କୁହନ୍ତୁ।
ଆଜ୍ଞା। ଆପଣ ଆଜି କଣ ଖାଦ୍ୟ ଭକ୍ଷଣ କରିଥିଲେ ତା କହିପାରିବେ? କାରଣ ମୁଁ ଆଜି ସୁଜି ଖାଇଥିଲି।
ଅହ ମଝିରେ ଆପଣ ମିଛ କଥା କହୁଛନ୍ତି ନାଁ କିଛି ଖାଇନାହାନ୍ତି ମତେ ଲାଗୁଛି।
ହ
ସେ ୟୁଟ୍ୟୁବ ବନ୍ଦ୍ କରିଦେ।
ଆଜ୍ଞା।
ଆପଣଙ୍କୁ ମୋ ଭଏସ୍ ଟା କ୍ଲିଅର ସୁୁଣାଗଲା ତ।
ଆଜ୍ଞା ଆଜ୍ଞା ଏବେ ଆପଣଙ୍କର ଯୋଉ। ଧ୍ୱନି ଅଜ ପୁରା କ୍ଲିୟର ଅଛି। ଆଉ ମୁଁ କହୁଥିଲି ଏବେ ଆପଣ କଁ କରୁଛନ୍ତି। ହାଲୋ।
ମୁଁ ଏଡୁ ବସିଛି।
ଓ।
ଆପଣ କଣ କରଛନ୍ତି। ତ ଆପଣ ଶୋଇପାରିବେ।
ହଁ ମୁଁ ତ ଶୋଇପାରିବି କିନ୍ତୁ ଏବେ ପାରୁନି।
ଟିକେ ଆପଣ ଶୋଇପାରୁନାହାନ୍ତି
ଆଜ୍ଞା।
ଅଧିକ ଖାଇ ପିଇ ଦେଇଛନ୍ତି ବୋଧେ ସେଇଥିପାଇଁ ଶୋଇ ପାରୁ ନାହାନ୍ତି ଆପଣ।
ଆଜ୍ଞା।
ଆଚ୍ଛା ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା ମୁଁ ଆଶା କରିବି ଆପଣଙ୍କର ଦିନଟା। ବହୁତ ଭଲରେ ଯାଉ ଏବଂ ଆପଣଙ୍କର ଚଲା ପଥ କସୁମିତ ତ ହେଇଯାଉ। ସେ କଗଲି କି ଆପଣ କଣ କହିବାକୁ ଚାହୁଁଛନ୍ତି ତାହେଲେ ଆପଣ ବି କହିପାରିବେ।
ଆଜ୍ଞା ଆଁ ଆପଣ ସକାଳୁ କିଛି ପାଠ ପଢିଲେଣି।
ଆପଣ କଯେଟି କାହିଁ କହୁଛନ୍ତି ହଁ ମୁଁ ଆ ପାଠ ପଢିବାକୁ ଚେଷ୍ଟା କରିଛି ସମ୍ପୂର୍ଣ୍ଣ ଭାବରେ।
କାହିଁକି ନା ମତେ ଲାଗୁନି ଆପଣ କୌଣସି ପ୍ରକାର ପାଠ ସକାଳୁ ପଢିଛନ୍ତି ଆପଣ। ସେ ଏ କେବଳ। ଅ ମୋବାଇଲ ର ୟୁଜ କରୁଅଛନ୍ତି ମତେ ଲାଗୁଛି। ଏମିତି କଲେ ତ ଆପଣ ନିଜର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିବେ ନାହିଁ।
ଆଛା ଆପଣ କେତେ ସକାଳୁ ପାଠ ପଢିଛନ୍ତି।
ମୋତେ କେହି ଲାଗୁଛି ଆପଣ ପଇସା ପଛରେ ପଡିଛନ୍ତି ବୋଧେ।
ଏମିତି କୌଣସି କଥା ନାହିଁ ମୁଁ ଆପଣଙ୍କ କଣ ପ ଇଛା। ଆପଣ ଯେଉଁ କି ଆପଣଙ୍କ କଣ କେତେ କେତେ ପଢିଲଣି।।
ଆଜ୍ଞା ଏବେ ତ ମୋର ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଗଲାଣି ଆଜ୍ଞା।
ଆଜ୍ଞା କଣ କହୁଛନ୍ତି ମାତାଶ୍ରୀ। ଆଉ ଆପଣ କେତେ ସକାଳୁ ପଢିଲେଣି।
ନିଅନ୍ତୁଁ ମୋ ମାମା ସହ କଥା ହୁଅନ୍ତୁ‌‌।
ହାଲୋ କେତେବେଳେ ଆସିବ ଦର
ଆଜ୍ଞା।
ହାଲୋ ଆପଣଙ୍କୁ ମୋ ଭଏସ ଶୁଣାଉଛି କ୍ଲିୟରଟି।
ଆଜି ବୋଧେ ଏ ପ୍ରତିଦିନ ପରି ବର୍ଷା ହବ। ମତେ ଯାହା ଲାଗୁଅଛି।
ଆଜି ସତ୍ୟ ହବ।
କାରଣ ଏବେ ତ ମୌସୁମୀର ଆଗମନ ହୋଇସାରିଛି ଏବଂ। ପରିବାର ରେଟ୍ ବଢି ଚାଲିଛି।
ଆପଣଙ୍କ କଥା ଶୁଣିକି ଲାଗୁଛି ଆପଣ ଗୋଟେ ଉଚ୍ଚ ମାନର ସାହିତ୍ୟିକ ବୋଲି।
ଆଜ୍ଞା। ମୁଁ ଗୋଟିଏ ରଚନା ବି ଲେଖିଅଛି। ବରଷା ଆସୁଛି ଧୀରେ ଧୀରେ ବରଷା ଆସୁ ଚି ଧୀରେ ଧୀରେ। ବରଷା ହଉଚି ଧୀରେ ଧୀରେ ବରଷା ହଉଚି ଧୀରେ ଧିରେ ବେଙ୍ଗ କହୁଛି କେଁ କଟର। ତ ଆଉ ଶୁଣିବଟିରେ।
ଆପଣଙ୍କ ସହିତ କଥା ହେ କି ମୋ ମନ ମୁଗ୍ଧ ହେଇଗଲା ମୁଁ ଆଶା କରିବି କି ଆପଣଙ୍କୁ ପୁନର୍ବାର। କେବେ କଲ୍ ନ କରିବା ପାଇଁ କି।
ଆଜ୍ଞା।
ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା। କିନ୍ତୁ ଆପଣ ଆଉ ଯଦି କିଛି କହିବାକୁ ଚାହୁଁଛନ୍ତି କଲ୍ କହିପାରନ୍ତି।
ଉଁ ହୁଁ ମୁଁ ସେୟା କହୁଥିଲି।
ମୁଁ କିଛି ସାଉଣ୍ଡ ଆସୁଛି କି।
ଆଜ୍ଞା ମଟର ରୁ ପାଣି ପଡିବାର ସାଉଣ୍ଡ ଆସୁଛି।
ନା ଆପଣ ଛି ଗୋଟେ ଜୋର ସେ ସାଉଣ୍ଡ ଆସିଲା କି?
ଉଁ ନା।
ଏବେ ମୁଁ ଆଉ ଥରେ ପଚାରୁଛି ଏବେ ପୁଣି ଆପଣ କିଛି ଗୋଟେ ଗୀତ ଶୁଣାଉଛି କି?
ନାହିଁ ତ।
ଶୁଣାଉଛି ଶୁଣାଉନି ନା।
ନାଁ।
ଆଛା ହ୍ୟାଲୋ।
ଆଜ୍ଞା।
ହଁ ହଁ। ଖାଲି ସକାଳୁ ଖାଇ ପିଇକି ବସିଛନ୍ତି ପାଠ ସାଠ କିଛି ପଢି ନାହାନ୍ତି। ଏବଂ ବସିଛନ୍ତି ଅନ୍ୟମାନଙ୍କୁ ଦୋଷାରୋପ କରୁଛନ୍ତି କିନ୍ତୁ ଆପଣ ନିଜେ। ନିଜ ଉପରେ ଅଧିକ ଶିଖ ଶିଖୁ କରୁଛି ଆପଣ ନିଜ ଉପରେ ଧ୍ୟାନ ଦେବା ଶିଖ ସିଖି ଯିବେ ଅନ୍ୟମାନଙ୍କୁ ଦୋଷ
ଦେଖ ସ୍ଷ୍ଟୋରି ବତାଦ ମ ଆପ ମା ଖରାବତି କରୁା ବସ ବା ଆଉ କଣ।
ରେ ଆଉ କିଛି ଯାହା ଶୁଣୁଛନ୍ତି ସେଇଟା ବି ଶୁଣା ଯାଉଛି।
ଆଜ୍ଞା ଆଜ୍ଞା କ୍ୟୁଙ୍କି ଆ ଆ ମୁଝେ ଥୋଡା ହିନ୍ଦୀ ବୋଲନା ବି ଅଛା ଲଗତା ହେ।
ନାଇଁ ନାଇଁ। ଆପଣ କେବଳ ଓଡିଆରେ ହିଁ ମୋ ସହିତ କଥା ହୁଅନ୍ତୁ କାହିଁକି ନା ମୁଁ ଆପଣଙ୍କ ସହିତ ବି କେବଳ ଓଡିଆରେ ହିଁ କଥା। କଥା ହଉଛି ଆଉ ୟୁଟ୍ୟୁବ ଫ୍ୟୁଟୁବ କିଛି ଖୋଲନ୍ତୁ ନାହିଁ। ଆପଣ ଯଦି ମୋ ସହିତ କଥା ହେବାକୁ ଚାହୁଁଛନ୍ତି କେବଳ କଥା ହିଁ ହୁଅନ୍ତୁ ଆପଣଙ୍କ ମ ଥ କଥା କୁ। କ୍ଲିୟର ଶୁଣା ଯାଉଛି ନା।
ଆଜ୍ଞା ଆଜ୍ଞା।
ଆଜ୍ଞା ମୁଁ ତାହେଲେ ଯାହା କହୁଛି କେବଳ ସେତିକି ମାନନ୍ତୁ ଆଉ ତାର ପର୍ଯ୍ୟାବୃତ୍ତିରେ। ପର୍ଯ୍ୟାବୃତ୍ତି କାର୍ଯ୍ୟକ୍ରମରେ ଆପଣେ ନିୟୋଜିତ ହୁଅନ୍ତୁ ନାହିଁ।
ଆଜ୍ଞା।
ମୁଁ ଯେତିକି କହୁଛି ସେତିକି କରିବାକୁ ଚେଷ୍ଟା କରନ୍ତୁ ଏବଂ ତା ପରବର୍ତ୍ତୀ ଆଉ ପର୍ଯ୍ୟାବର୍ତ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ।
ଆଜ୍ଞା।
ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣ ଯାଉଛି ମୁଁ ଜାଣିପାରୁଛି। କିନ୍ତୁ ଆପଣ ଏମିତି କାହିଁକି କହୁଛନ୍ତି?
ଭୟସ ତ ଶୁଣା ଯାଉଛି କିନ୍ତୁ ଆପଣ ଯୋଉ କଥାଟି କହିଲେ ମତେ କିଛି ସେଇଟା ବୁଝା ପଡୁନି।
ଛା ଆଜ୍ଞ କେବଳ ଏହି କିଛିଟା କଥା କେବଳ କିଛିଟା ଲୋକ ହିଁ ବୁଝିପାରନ୍ତି ଯୋଉମାନେ ଆମର ଭାଷା ଆଉ ସାହିତ୍ୟକୁ ନିଜର ଧର୍ମ ପ୍ରେକ୍ଷୀ ଏବଂ ନି
କଣ କହିଲେ ଆପଣ ଭାଷା ବକିବେ ଏମିତି କଥା କଣ କହୁଛନ୍ତି।
ଆପଣଙ୍କୁ କଣ ଭଲସେ ଶୁଣାଗଲା କ୍ଲିଅର?
ଓଡିଆ ଓଡିଆ ଭାଷାର ପ୍ରୟୋଗ କରନ୍ତୁ।
ହଁ ମୁଁ ଆପଣଙ୍କ ସହିତ ସେଇ ଭାଷାରେ ହିଁ ପ୍ରୟୋଗ କରିକି କଥା ହେଉଅଛି।
ଆଜ୍ଞା।
ଆପଣ ଏବେ ବୋଧେ ଶୋଇଛନ୍ତି।
ଆଜ୍ଞା ଆଜ୍ଞା।
ଜଣା ପଡୁଛି ଆପଣଙ୍କ କଥା କହିବା ଶୈଳୀରୁ କି ଆପଣ ଏବେ ଶୋଇଛନ୍ତି। ଆଜି ଯେହେତୁ ରବିବାର ଥିବାରୁ ସମସ୍ତ ଭାରତ ବର୍ଷରେ ରବିବାର ଦିନ କୌଣସି ସ୍କୁଲ କିମ୍ବା କଲେଜ ନଥାଏ ସେଥିପାଇଁ କି ଆଜି ମୋର ସ୍କୁଲ ନାହିଁ କିମ୍ବା କଲେଜ ବି ନାହିଁ। ଆଉ ଆପଣଙ୍କୁ ମୁଁ କହିଦବାକୁ ଚାହୁଁଛି କି ମୁଁ ସ୍କୁଲରେ ପଢୁନାହିଁ ଆପଣଙ୍କୁ ମୁଁ କହିଦେବାକୁ ଚାହୁଁଛି କି ମୁଁ କୌଣସି ସ୍କୁଲ ରେ ପଢୁନାହିଁ। ମୁଁ ଗୋଟେ ମହାବିଦ୍ୟାଳୟରେ ପଢୁଅଛି।
ଆଜ୍ଞା ଆଜ୍ଞା।
ଆପଣ ତ ମତେ ଲାଗୁଛି ଆପଣଙ୍କ କଥା ଶୁଣି ଆପଣ ନିଶ୍ଚିନ୍ତ ଗୋଟେ ନର୍ସରୀ କ୍ଲାସ ରେ ପଢୁଥିବେ ବୋଧେ ଆପଣଙ୍କ କଥାବାର୍ତ ର ଢଙ୍ଗି ଏବଂ କହିବାର ଯୋଗ ଦେଖିକି।
ଆଜ୍ଞା ଆଜ୍ଞା ମୁଁ ଏବେ ଏ ଶି କେନ୍ କ୍ଲାସ ରେ ପଢୁଅଛି।
ହ ଆଚ୍ଛା ତାହେଲେ ମୋର ମୋର ଧାରଣା କ ବ୍ୟତିକ୍ରମ କରି ଆପଣ ବହୁତ ଆଗକୁ ଚାଲିଗଲେଣି। ଆପଣ ଏବେ ଦ୍ଵିତୀୟ ଶ୍ରେଣୀରେ ପଢୁଛନ୍ତି ଦ୍ଵିତୀୟ ଶ୍ରେଣୀର ଆପଣ ପ୍ରଥମ ପରୀକ୍ଷା। ଶିକ୍ଷା ତ ନିଶ୍ଚିିତ ଦେଇସାରିବେଣି।
ନାଇଁ ପ୍ରଥମ ପରୀକ୍ଷା ହେଇନାହିଁ ଦ୍ଵିତୀୟ ହବାକୁ ମାନେ ହଉଛି ଖାଲି।
ଚ୍ଛା। ଦ୍ୱିତୀୟ ତାହେଲେ ଆପଣଙ୍କର ବିଦ୍ୟାଳୟ ତ ସ୍କୁଲ ଖୋଲିଯିବଣି ଆପ୍ ଆପଣ ନିଶ୍ଚିତ ବିଦ୍ୟାଳୟ ଗମନ କରିବେଣି?
ଆଜ୍ଞା ଆଜ୍ଞା।
ହଁ ଆଜ୍ଞା ଭଲ ସେ ସେଠି ଧ୍ୟାନ ଦେଇ ପଢନ୍ତୁ। ମୁଁ ଜଣଙ୍କଠୁ ଶୁଣିଥିଲି ଆପଣ ନିଜ ବିଦ୍ୟାଳୟ ପାଇଁ ହୋ ପଇସା ଆପଣଙ୍କ ପିତାମାତା ଦେଇଛନ୍ତି। ଆପଣଙ୍କର ବିଦ୍ୟାଳୟରେ ପାଠ ପଢିବା ପାଇଁ ତିରିଶ ହଜାର ଟଙ୍କା ଅଲରେଡି ଆପଣ ଦେଇ ସାରିଲେଣି ତ ମନେ ଧ୍ୟାନ ଦେ
ମାନଙ୍କୁ
ପାଠ ପଢାରେ ଧ୍ୟାନ ଦିଅନ୍ତୁ ଆପଣ।
ଆଜ୍ଞା।
ଆଉ ଅଲଗା ପିଲାଙ୍କ ସହିତ ମିଶି ଚଗଲାମି କରନ୍ତୁ ନାହିଁ। କେବଳ ପାଠରେ ହିଁ ଧ୍ୟାନ ଦିଅନ୍ତୁ।
ଆଜ୍ଞା ଆଜ୍ଞା ବୁଝି ଗଲି।
ହୁଁ।
ହଁ କଣ କହୁଥିଲେ ଆଉ?
ଆଉ ମୁଁ କିଛି କହୁନାହିଁ ମୁଁ ଏବେ କୌଣସି କାର୍ଯ୍ୟରେ କାର୍ଯ୍ୟରତ ହେଇଥିବାରୁ ନିଶ୍ଚିନ୍ତ ଆପଣଙ୍କ ପର ମୁହୂର୍ତ୍ତରେ କଲ ଟିକେ କରିବି ଏବଂ ପରଥରକ କଥା ନିଷେଧବାକୁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ନିଶ୍ଚୟ।